ହ୍ୟା ଲୋ।
ହଁ ହାଲୋ।
ହାଏ ଗୁଡ଼୍ ମଣୀଙ୍ଗି।
ଭେରି ଗୁଡ଼୍ ମର୍ନୀଙ୍ଗ୍।
କଣ୍ କରୁଥୁଲେ?
ବସିଚି ଆଉ ତମେ?
ମୁଁ ଏବେ ଲେଟ୍ ରେ ବ୍ରେକ୍ଫାଷ୍ଟ୍ କରୁଚି।
ଓହୋ ଆଜି ବ୍ରେକ୍ଫାଷ୍ଟ୍ କଣ ବନେଇଚନ୍ତି?
ଚା ସହିତ ପୁରୀ ଖାଉଚି।
ଓହୋ ବଢିଆ ଆଉ। ମୁଁ ଏଇ ମ୍ୟାଗି ବନେଇକି ଖାଇଚି ଆଉ।
ଆଜି ସନଡେ୍ ଅଛି ନା ଟିକେ ଛୁଟି ଅଛି ଲେଟ୍ ସେଥିପାଇଁ ଆଉ‌ ହୁଁ।
ଓହୋ ସଣ୍ଡେରେ ପ୍ଲାନିଂ କଣ୍ ଆଜି ସଣ୍ଡେରେ ପ୍ଲାନିଂ କଣ୍ ନନଭେଜ୍ ତ ନିଶ୍ଚୟ ଆଜି ହେଇଥିବ।
ମୋ ମାମା ଭେଜିଟେରିୟାନ୍ ନା ମୁଁ ବି ଭେଜିଟେରିୟାନ୍। ନନଭେଜ୍ ଖାଅନି ବିଲକୁଲ୍ ବି?
ଆଛା ଆଉ ତାହେଲେ ଆଜି କଣ ରୋଷେଇ କରିଛନ୍ତି?
ଆଜି ଯାହା ତ ହବ ସାଧା ହବ ଆଉ। କିଛି ହେଇନି ପ୍ଲାନିଂ ଏଇନେ ଏବେ ପା ମୁଁ ବ୍ରେକ୍ଫାଷ୍ଟ କରୁଚି ଆଜି ଛୁଟି ପାଇଁ ଲେଟ୍ ରେ ଅଛି। ଏବେ ଯିବି ବନେଇବି ଆଉ।
ଓହୋ। ଆଜି ବୁଲାବୁଲି କରିଛି
ହୁଁ ଆଜି ଟିକେ ଗ୍ରସରୀ କିଣିବାର ଅଛି। ଯିବୁ ଆଉ। ପିଲାଙ୍କର କିଛି ସ୍କୁଲ୍ ପ୍ରୋଜେକ୍ଟ୍ ଅଛି ବାକି ସେଗୁଡା ସବୁ ବନେଇବାର ଅଛି।
ଏଇନେ କଉ କ୍ଲାସରେ ପଢୁଛନ୍ତି କି?
ମୁଁ ଗୋଟେ ଝିଅ ବଡଟା ମୋର ଯାଉଚି ଷ୍ଟାଣ୍ଡାଡ୍ ୱାନ୍ ସାନ ଟା ଯାଉଚି ଏଲ୍ କେଜି।
ଓ ଦି ଜଣଙ୍କ ଝିଅ।
ହୁଁ ହୁଁ।
ଓହୋ ଝିଅ ନା କଣ ଦେଇଚନ୍ତି? ଦି ଝିଅ ନା?
ବଡ ଗୋଟେ ମାୟରା ସାନ ହଉଛି ସାୟରା।
ୱଓ! ୱହ ନାଇସ ନେମ।
ହୁଁ।
ଆପଣ ହାଇସ୍- ହାଉସ୍ ୱାଇଫ୍ ନା କଣ?
ଏବେ ପର୍ଯ୍ୟନ୍ତ ତ ହାଉସ୍ ୱାଇଫ୍ ଅଛି। ମୁଁ ମାଷ୍ଟରାଣୀ କରୁଥିଲି ଛାଡ଼ି ଦେଇଚି ଏବେ ହାଉସ୍ ୱାଇଫ୍ ଅଛି ପୁଣି କରିବି ପିଲାମାନେ ସ୍କୁଲ୍ କଣ୍ଟିନ୍ୟୁ ଗଲା ପରେ।
ଓହୋ। ହଁ ହାଉସ୍ ୱାଇଫ୍ ମୁଁ ହେଲେ ବିି ରୋଷେଇ ବୋଷେଇ ଇଏ ଘରର ଶିଖ ଟିକେ ରୋଷେଇ ଫୋଷେଇ ପ୍ଳାନକର। ନୂଆ ନୂଆ ଆଇଟମ ଶିଖ। ଆମକୁ ବି ଶିଖାଅ।
ନା ମ ଆଜ ଏଜୁଅଲ ସେମିତି ଖାଇବା ପାଇଁ ଯାହା ବନେଇ ଦଉଚି। ଏତେ ଟାଇମ୍ କଉଠି ହଉଚି ପିଲାମାନଙ୍କୁ ସ୍କୁଲ୍ ଆଣ ଛାଡ ପା
ହୋଉ ହୋଉ ମାନେ ନିଜେ ସବୁ ପିଲାମାନଙ୍କୁ ନିଜେ ନେଇକି ଛାଡା ଛୁଡି ସବୁ ନିଜେ ନା?
ହୁଁ।
ବଢିଆ ଆଉ ସେଇଟା ୱାନ ଟାଇପ ଅଫ୍ ଜବ। ଆଚ୍ଛା ହଁ। ସେ କୋଉ ଜବ୍ କରୁଛନ୍ତି?
ସେ ସଫ୍ଟୱାର ଇଞ୍ଜିନିଅର।
ଆଚ୍ଛା, ଭଲ ଆଉ। ଆଉ ଘରେ କଣ ସବୁ କେମିତି ଅଛନ୍ତି?
ତମେ ହଉଛ ଅନମ୍ୟାରେଡ ନା ମ୍ୟାରେଡ?
ହଁ ଅନମ୍ୟାରେଡ।
ହୁଁ ହୁଁ। କୋଉଠି ତମ ଘର କୋଉଠି?
ଆମ ଘର? ହଁ, କେଉଁଝର।
ଓ ତମେ ବି କେଉଁଝର।
ହଁ। ତମେ କୋଉଠୁ କି?
ମୋ ବୋଉ ତ ବାପଘର ଭୁବନ, ଶାଶୁଘର ଯାଜପୁର, ମୁଁ ରହୁଛି ଭୁବନେଶୂର। ଏ ସୋଫିର ତମେ ବୋଧେ ମାମୁଁ ଘର ଟାଇଟେଲ ନା? ହୁଁ।
ମୁଁ ତା ମାଉସୀ ହେବି ଆଉ।
ତା ମାଉସି ମୁଁ ତା ବଡବାପା ଝିଅ ଆଉ ନିଜ ବଡବାପା ନୁହଁ ବଡ଼ଜେଜେ ର ବଡ ବାପା ଝିଅ।
ଓହୋ। ବଢିଆ ଆଉ। ଆଉ ଆଜି କଣ ମାନେ ସଣ୍ଡେରେ ପ୍ଲାନ କଣ ଅଛି କଣ କରିବି?
ନାଇପା ଗୋସରୀ ଆସିବ। ଆଉ ଟିକେ ପିଲାଙ୍କର ସ୍କୁଲ ପ୍ରୋଜେକ୍ଟ ଗୁଡା ଦିଆଯାଇଥିଲା ହଲିଡେ ରେସେଗୁଡା କମ୍ପିଲିଟି କାଲି ସ୍କୁଲ ଖୋଲିବ ସେଗୁଡା ଟିକେ ବନେଇଦବି ଏ ଡିଟି ମାନେ କରି ଲାମିନିଟେ କରିବାର ଅଛି ଗୁଡ଼େ
ଉଁ ଯେତେ ଭାବିଲେ ସଣ୍ଡେ କିଛି କାମ ନାହିଁ ବୋଲି କିନ୍ତୁ ସଣ୍ଡେ ଆକ୍ଚୁଲି ଅଧିକ କାମ ହିଁ
ହୁଁ ଶନିବାର ରବିବାର ଗୋଟେ ଦି ଦିନ ତ ଛୁଟି ଆଉ ଗୋଟେ ଦିନ ରେଷ୍ଟ ଗୋଟେ ଦିନ ସପିଙ୍ଗ ତାପରେ ପୁଣି କଣ୍ଟିନ୍ୟୁ ସ୍କୁଲ ତା ପିଲାଙ୍କର ଅଲଗା ଆକ୍ଟିଭିଟି ଗୁଡା ଅଛି ସେଗୁଡା ସବୁ ଜଏନ କରିବାର ଅଛି ତାର ସବୁ ଆକ୍ଟିଂ ଡ୍ୟାନ୍ସ ତା ଡ୍ରଇଂ ଏଗୁଡା ସବୁ ଜଏନ୍ କରିବାର ଅଛି
ହଁ ମାନେ ସେ କଣ ଯାଉଛନ୍ତି ନା ଆପଣ ଶିଖଉଛନ୍ତି ତାଙ୍କୁ
ନା ନା ମୁଁ ଏବେ ଏବେ ସ୍କୁଲ ଖୋଲିଲା ନା ଏବେ ତାଙ୍କ ନା ସ୍କୁଲରେ ଦିଆଯାଇଛି ସେ ସ୍କୁଲରେ ଦିଆଯାଇଛି ଡ୍ୟାନ୍ସ ଆର୍କ୍ଟି ଡ୍ରଇଂ ଗୁଡା ସବୁ ଦିଆଯାଇଛି ସେ ସ୍କୁଲ ନେଇ ଯିବୁ ଟାଇମ ତୁ ଅଲଗା ଟାଇମରେ
ଆଚ୍ଛା ଆପଣ ଡ୍ୟାନ୍ସ ଆର୍କ୍ଟି ସବୁ ଜାଣିଛନ୍ତି ନାହିଁ ପିଲାଠୁ ଶିଖିଯିବେ ଆଉ
ନା ନା ମୁଁ ଶିଖିଛି ମୋ ମୁଁ ଡ୍ୟାନ୍ସ ଶିଖିଛି ନା
ଆଉ ସବୁ ବଢିଆ ମତେ ବି ଡ୍ୟାନ୍ସ ବହୁତ ପସନ୍ଦ ହୁଁ। ବଢିଆ। ଝିଅ ମାନଙ୍କୁ ସଜବାଜ କରିକି ଡ୍ୟାନ୍ସ ଶିଖାନ୍ତୁ ବଢିଆ ଆଉ
ଝିଅ ମାନେ ଯାଉଛନ୍ତି ସ୍କୁଲ ଯାଉଛନ୍ତି ଆଉ ସକାଳୁ ଉଠିକି ଗୋଟେ ଲେହେଙ୍ଗା ପିନ୍ଧିକି ବୁଲୁଛି ଲିପିଷ୍ଟିକି ମେଁଚେ ବଳି ଦେଇକି କହନା ମାମା ମୁଁ ରଜ କରିବି ରଜ ତ ସରିଲାଣି ଆହୁରୁ ପୁଣି କି ରଜ କରିବୁ, ସିଏ ତା ମାମୁଁ ଘରୁ ଯାଇଥିଲା ନା
ଓହୋ ରଜରେ ମାମୁଁ ଘର କୁ ଯାଇଥିଲେ
ହୁଁ ସେଥିପାଇଁ ପୁରା ଆଉ ଥରେ ରଜ ଭୁଲି ପାରୁନାହାନ୍ତି ଆଉ ଖାଲି ଦୋଳି ଖେଳିବି ଆଉ ସକାଳୁ ନିଜେ ନିଜେ ଉଠି ପଡୁଛି ଲି ଏଇ ଏଇଥର ତ ହେଇଥିଲା ଭୋଜି ହେଇଥିଲା ଦି ଦିନ ଖାଇବା ପିଇବା ହେଇଥିଲା। ଝୁଲା ଫୁଲା ସବୁ ଲାଗିଥିଲା ବଡ ବଡ ଝୁଲା ସବୁ ତିଆରି ହେଇଥିଲା।
ଓହୋ ଆମର ବି ସେ ଚକ୍ରୀ ର ଦୋଳି ଡଙ୍ଗାଦୋଳି ବହୁତ ଭଲ ପିଠା ପିଠା ଭଲ ହେଇଥିଲା।
ଆମ ଆମ ଢେଙ୍କାନାଳରେ ନିଶୁଣି ଦୋଳି ଫେମସ ସେ ନିଶୁନି ଦୋଳିଟା ହେଇଥିଲା।
ଆଚ୍ଛା।
ଏ ଦୋଳି ତ ଆଉ। ଦୁ ଚାରିଟା ଦୋଳି କର କରିଥିଲେ ସବୁ ପିଲାମାନେ କଲେକ୍ଟ କରିକି ସବୁ ଯାଇଥିଲେ ସବୁ ଝିଅ ମାନେ ଯୋଉ।
ରଜ ଟା ଆକ୍ଚୁଆଲି ଯେ ଏତେ ଦୂର ଥିଲେ ବି ଗାଁକୁ ଗାଁରେ ହିଁ ରଜ ବହୁତ ଭଲ ଲାଗେ ଆକ୍ଚୁଆଲି।
ରଜ ମାନେ ସବୁ ଗାଁରେ ହିଁ କରିବା କଥା ସବୁ ଝିଅ ମାନେ ସବୁ ଗାଁକୁ ଆସିବା କଥା ରଜରେ।
ଆଜିକାଲି ସହରରେ
ଏଇଟା କଣ ରଜ ସେଇଟା ସବୁ ମଲ ଫଲ ଗୋଟେ ଗୋଟେ ଝୁଲଥିବ। ଝୁଲା ଲଗେଇ ଦୋଉଛନ୍ତି ଫୁଲ ଦୀଟା ଲଗେଇ ଦୋଉଛନ୍ତି ସେ କଣ ଦୋଳି ଗାଁରେ ଯୋଉ ଦୋଳି ଯେତେ ପ୍ରକାର ଦୋଳି ଯେତେ ବୁଲିଵା ଯେତେ ଖେଳିଵ ଯେତେ ପିଠା ଖାଇବା।
ହଁ ସେଇଆ ପା। ହ୍ୟାଲୋ
ହାଲୋ ଆଉ ଘରେ କିଏ କିଏ ରହୁଛନ୍ତି ତମର ତମ ଘରେ ସବୁ କିଏ କିଏ ଅଛନ୍ତି।
ଘରେ ବାପା ମା ଆମେ ତିନି ଭଉଣୀ ଗୋଟେ ଭାଇ ଦିଦି ମ୍ୟାରେଜ କରିଛି ତା ଶାଶୁ ଘରେ ଭୁବନେଶ୍ଵର। ଆଉ? ନାଇଁ ନାଇ ମୁଁ ସେକେଣ୍ଡ ଭାଇ ସାନ ଆଉ ଗୋଟେ ଭଉଣୀ ବି ତଳେ ଅଛି।
ଓହୋ।
ମୁଁ ସେ ଶିଶୁ ମନ୍ଦିରରେ ପଢହଉଚି ଆଉ। ଛୋଟ ଛୁଆଙ୍କୁ।
ଆଉ ତମର କ୍ଵାଲିଫିକେସନ୍?
ମୋର ତ ଗ୍ରାଜୁଏସନ ଆର୍ସ ଏଠି ଅନର୍ସ ଦେନ୍ ମୁଁ ବ୍ୟଙ୍କିଙ୍ଗ କୋଚିଂଙ୍ଗି ନୋଉଥିଲି ତାପରେ ଏମିତି ହଉଚି ଏମତି ଆଉ।
ହଁ ହଁ ଠିକ୍।
ହୁଁ।
କମ୍ପିଡେଟିପ୍ ଏକ୍ଜାମ ଗୁଡା ଦିଅ ମୁଁ ତ ବୋହୁତୁ ଆଟେନେ କରିସ୍
ଆଛା ହଁ ହଁ ହଁ।
ଦେଇ ଦେଇ ଦେଇ ଦେ ଏ ପର୍ଯ୍ୟନ୍ତ ବି ଦଉଚି ଆ ବାଜୁନି ମାନେ ସବୁବେଳେ ମୋର ଦୋ ଗୋଟେ ଦିନ ମାର୍କ ଦଶ ମାର୍କ ପାଞ୍ଚ ମାର୍କ ଏମିତିରେ ବଟୁଚି।
ହଁ।
ସିଷ୍ଟମ ରହି ଯାଉଚି ନା ତ କୁଟା ବାଲାଙ୍କୁ ସେଇ ଆମ ଯେତିକି
କୋଟା ବାଲାଙ୍କୁ ହିଁ ଜବ୍ ସବୁ ମିଳିଯାଉଛି।
ଆଉ କଣ ଗମେଟେ ଜବ ହେଇପାରିବ ଏବେ ଫୁଣି ଆହୁରି ଯୋଉ ବଢିଗଲାଣି ଟଣ୍ଟି ଟୁ ପରସେଣ୍ଟ ବଢି ଦେଇଚି ଆଉ କଣ ପାଇବେ କି? ଖାଲି ଗୋଏଟା ସପନ ଦେଖିବା କଥା ଆଇଦର ବିନେସ କର ନହେଲେ ପ୍ରାଇଭେଟ ଜବ୍ କର।
ବିଜନେସ୍ କଣ ବିଜନେସ୍ କରିବି?
ଝିଅ ପିଲାମାନୋନେ ସେଇ ଯାହା ପାର୍ଲର ଦେଲେ କି ବୁଟିକି
ଭଲ ହେଲା ପାଲର କୋର୍ସ କରିବାକୁ ପଡିବ ଶିକିଥିବା ଦରକାରେ।
ଆସ୍‌ ଆ ସବୁ ଜିନିଷ ତ କରିବ ଆଉ କୋର୍ସ କରିବ ଯାଇକି ଗମେଣ୍ଟ ରେ। କୋର୍ସ କର ନହେଲେ ପ୍ରାଇବେଟ ଜ କର। ଏ ସେଇଗୁଡା ହେଲେ ବେଶୀ ଚାଲୁଛି।
ହୁଁ ହୁଁ।
ଆଉ ନହେଲେ ଗଲେ ପ୍ରାଇଭେଟ ଜବ୍ କରିବ ଆ ସବୁ ନୂଆ ନୂଆ ଟେ ନୋଲୋଜିର ଆସୁଚି ସଫ୍ଟାର କୋର୍ସ ଗୋଟେ ଦିଟା କରିଦବ ଜଏନ୍ କରିବ ଆଉ।
ହୁଁ ହୁଁ ସେଇ
ଆ ତମେ ଆର୍ଟସ ରେ ବାହାରକୁ ଯିବା ପାଇଁ ପଡିବ ନା ମୁଁ ତ ବାହାରେ ଯାଇକି ସବୁ କରୁଥିଲି ହାଇଦ୍ରାବାଦରେ ସଫ୍ଟୟାର କୋର୍ସ କରୁଥିଲି ଏସ୍-ଏ-ବି।
ଓହୋ ହୋ ଆଉ ଯବ୍ କଲନି ସଫ୍ଟାର ଲାଇନ୍ ରେ?
ଉଁ ବାହାଘର କରିଦେଲେ ଆଉ କେମିତି ବାଆଘର କରିବି ଆଉ?
ଓ ହୋ।
ପାଠ ପଢା ସରିଲା ଯେମିତି ବାହାଘର କରିଦେଲେ।
ମ୍ୟାରେଜ୍ କେତେ ବର୍ଷ ହେଲାକି?
ହୁଁ ହେଇଗଲାଣି ସାତ ଆଠ ବର୍ଷ।
ଓହୋ ଅହ ଏବେ ମା ହେଇଗଲଣି ଆଉ। ଏବେବି ଜବ୍ କରିପାରିବୁ ବଟ୍ ଏଜ ବି ଥାନି ଗମେଣ୍ଟ ପାଇଁ ପିପ୍ୟାର ହେଲେତ ଏଜବିତ
ଏବେ ଟାଇମ ନାଇଁ ଆଉ ସେଗୁଡା ପ ଗମେଟ ଜବ୍ ହଁ ଟ୍ରାଏ ତ କରୁଚି କଉଠୁ ବଡ଼ ସପୋର୍ଟ କରୁ ସେ ତା ପାଇଁ ଗମେଣ୍ଟ ପାଇଁ ପୁଣି ଫୋକସ୍ ଦେବାକୁ ପଡିବ ସବୁ ଆଉ କଣ ସବୁ ଡେ ବାଇ ଡେ ସବୁ କୋଶ୍ଚୀନ ଚେଞ୍ ହଉଚି ତା ପରେ ଆଉ ଯୋଉ ଯାହା ବି ସବୁ ଧିରେ ଧିରେ ଭୁଲି ହେଇ ହେଇଯାଉଚି ନା ଆଉ ତା ସହିତ ଟିକେ ଟଚ୍ ଛାଡି ଯାଉଛି ପିଲାଙ୍କୁ ପଢେଇଲା ବଳକୁ।
ଏବେ ନିଜ ପାଇଁ ଟାଇମ୍ ଦେବେ ନା, ପିଲା ପାଇଁ, ନିଜ ଟାଇମ୍ କୁ ନିଜକୁ ଟାଇମ୍ ଦେଲା ବେଳକୁ ପିଲାକୁ ଟାଇମ୍ ଦେଇ ହଉନି।
ସେଇଆତ, ଜଣଜଣଙ୍କର ପାଠ ବି ପୁରା ରଫ୍ ଟଫ୍ ହେଇଗଲାଣି। ତାଙ୍କ ପାଠ ଗୁଡା ଦେଖିବା।
କହୁଛି ନା, ଗୋଟେ ସେଭେନ କ୍ଲାସ ରେ ପଢୁଚି ତୁ କହିଲୁ।
କିଏ କହିଲେ, ସେଭେନ୍ କ୍ଲାସ ନାଇଁ କେହି ତ? ଷ୍ଟାଣ୍ଡ ନାଇଁ ଷ୍ଟାଣ୍ଡାର୍ଡ ୱାନ ଗୋଟେ, ଏଲକେଜୀ ଗୋଟେ।
ହଁ ସତ।
ତାଙ୍କର ଷ୍ଟାଣ୍ଡାର୍ଡ ୱାନ ର ପାଠ ଗୁଡା ହିଁ, ଥ୍ରୀ ଫୋର କ୍ଲାସ ର ସହିତ ସମାନ।
ହୁଁ
ତାର, ମୋ ବଡ ଝିଅର ଯୋଉ ନାଇ ଏଇ ଭୁବନେଶ୍ୱର ଯାଉଚନ୍ତି, ଭୁବନେଶ୍ୱର ଅଛି ନା ଏ ସାଇଇଣ୍ଟରନ୍ୟାସନାଲ ସେଇଠିକି ଯାଉଚନ୍ତି, ହଁ ତାର ଯୋଉ ବହୁତ୍ ସେଗୁଡା ହଉଛି ସବୁ କାମବ୍ରିଜ ର, ତ ସେଥିପାଇଁ, ସେଟା ପଢେଇଲା ବେଳେ ଟିକେ ରିସ୍ ଫିକର ରହୁଚି ମତେ ଆଉ। ତାର ମାନେ କୋଶ୍ଚିନ ପାଟନ୍ ଟିକେ ଡିଫରେଣ୍ଟ। ମୁଁ ରହୁଛି ପଟିଆ, ପଟିଆରେ ଆମ ଘର।
ନିଜ ଘର, ନା ରେଣ୍ଟ ରେ ରହୁଚନ୍ତି?
ଆ ଟାଇମ ପାସ୍ କରିବା କଥା, ମୁଁ ଯାଇଥିଲି ତ ଗାଁକୁ। ମୁଁ ସେ ସୋଭି କହିଲା ନେ, ମୁଁ କହିଲି ହଉ ଦେ, ଯଦି କିଛି ହେଇପାରୁଚି ଦଶ ପନ୍ଦର ମିନିଟରେ ବସିବା ଖାଲି ଟାରେ କାହିଁକି? କିଛି ଫ୍ରି ଟାଇମ ରେ କରିଦବା ସଟରର୍ଡେ ସଂଡେ ଦିନ। ଆଉ ବାକି ଡେରେ ତ ହବନି।
ହଁ, ସତ କଥା।
ଏଥିରେ କିଛି ପରିଶ୍ରମ ନାହିଁ ନା, ଦେଖେ କଣ ଯାଉଚି ଆଉ।
ହୁଁ, ଖାଲି କଥା ହେବାକୁ ହିଁ ପଡିବ।
ହଁ
କେବେଠରୁ ଷ୍ଟାର୍ଟ କଲେଣି ଆପଣ?
ଏଇ କାଲି ବା, ମୁଁ ଯାଇଥିଲି ତୋ ଘରକୁ ରଜରେ, କାଲି ଆସିକି ଜାଣିକି ଷ୍ଟାର୍ଟ ଆଉ ‌।
ହଉ ଠିକ ଅଛି, ମୁଁ ପରେ ଫ୍ରି ହେଇକି କଲ କରିବି ହେଲା। ହଁ ହଁ, ଦଶ ମିନିଟ ସମୟ ହେଇ ଗଲାଣି, ଆଉ ହଁ।
ସୋ ଏଥିରେ ନାହିଁ ନା।